ଭଉଣୀ ଭଉଣୀ କଣ କରୁଛୁ? ଶୁଭ ସକାଳ।
ମୁଁ ଏଠି ପା ଏଇ ରୋ ଉ‍ଁ ଉଁ ରୋଷେଇ କରିବା ପାଇଁ ପ୍ରସ୍ତୁତି କରୁଥିଲି ସବୁ ଆଉ
ଓହୋ। ଆଜି ତ ମଙ୍ଗଳବାରେ ଆଜି ସାଧା ଖାଇବା ପାଇଁ ହବ ଆଉ, ନାଁ?
ଆଜ୍ଞା। ଆଜ୍ଞା। ସାଧା ଉପରେ କରିଚି। ଆଉ ଡାଲମା, ଭା ତ ହେଇସାରିଲାଣି, ଡାଲମା ସ ପାଇଁ ସବୁ ପରିବା ପତ୍ର କା ଟୁଥିଲି ଆଉ। ଡାଲମା ହବ, ଭଜା ହବ, ଶାଗ ଭଜା ଏଇ ସବୁ ହବ ଆଉ।
ଆଉ ନାଁ, ମୁଁ ଏଇ ବସିଥିଲି ଆଉ।
ହଁ, ଏବେ ଟିକେ ଫାଙ୍କା ଥିଲି ତ, ମୁଁ କହିଲି ଟିକେ କଥା ହେଇଯିବା ଆଉ।
ହଁ ହଁ ହୋଉ କେତେବେଳେ ମଝିରେ ମଝିରେ କଥା ହେଇଯିବା କଥା। ଆଉ କାହିଁ ସେ ସମୟ ଆମେ ଏତେ ଦିନ ରାତି ବୁଲୁ ଥିଲେ, ବୋହୁ ଚୋରି ଖେଳୁଥିଲେ। ବାତୁଆ ବିରିଆଡିଆ ବୁଲୁଥିଲେ ନାଇଁ? ସେ ସମୟ ଟା କେତେ ଭଲ ଥିଲା।
ସାଙ୍ଗ ହେଇ ବଣଭୋଜି କରୁଥିଲେ, ସେ ଯୋଉ କଷି ସେ ଆମ୍ବ ସବୁ ଆମେ ପାରିକି ଲୁଣ ଲଙ୍କା ଦେଇ ଖାଉ
ଖାଉଥିଲେ, ଅ ଆଉ ନର୍ କୋଳି ଯୋଉ ପାରିକି ତାକୁ ଲଙ୍କା ଲୁଣ ମଡେଇକି ଖାଉଥିଲେ, ସେଗୁଟା କେତେ ବଢିଆ ଲାଗୁଥିଲା।
ହ, ସେ ଦିନ ଗୋଟେ ଅଲଗା ପ୍ରକାର ଥିଲା। ଆଉ ବହୁତ୍ ବଢିଆ ଲାଗେ ସେଦିନ।
ସେ ପୁରୁଣା ଦିନ ଗୁଡା ବହୁତ୍ ଭଲ ଥିଲା। ଏବେ କଣ କାହାକୁ କାହିଁ ସମୟ କାହା ସହ କଥା ହେବାକୁ ନାଁ?
ସବୁ ଜେଝା ଜେଝା କର୍ମରେ ବ୍ୟସ୍ତ ଆଉ, ତଥାପି ବେଳେ ବେଳେ ଏଇ ଏକୁଟିଆ ବସିଲା ବେଳେ ଭାବିଲା ବେଳକୁ ଟିକେ ମନ ଦୁଃଖ ଲାଗେ, ମନ ଦୁଃଖ ହୁଏ।
ସବୁ କ କଥା ଗୁଡା ମନେ ପଡି ଯାଉଚି ନାଇଁ?
ମନେ ପଡୁଚି, ଇଚ୍ଛା ହଉଚି ସେ ଦିନକୁ ବି ଫେରି ଯିବା ପାଇଁ। କଣ କରିବା ଚାହିଁଲେ ବି ଯାଇହବନି।
ଆଉ କଣ ସେ ପିଲା ବେଳ ଆସିବ, ନା ତୁ ସେ ସମୟକୁ ଯାଇପାରିବୁ।
ହଁ। ଁ ଆଉ ସବୁ ଆମ ଗାଁ ଝିଅ ମାନଙ୍କର ସବୁ କଣ ବହାଘର ଫାଘର ସବୁ ହେଲାଣି?
ନାହିଁ ବାହାଘର ଗୋଟେ ଆମ ସାଙ୍ଗର ବାହାଘର ହବ, ଆଉ ଗୋଟେ ଭାଇ ଜଣେ ତାଙ୍କ ତାଙ୍କର ବାହାଘର ହବ। ଆଉ କାହିଁ ବାହାଘର ଆଉ ଗୋଟେ ପିଲାଟା ଅଛି ଦି ତିନି ଜଣ ବାହାଘର ଅଛି ଆଉ।
ଆଜ୍ଞା, ଆମେ ଆସିଲା ପରେ ସବୁ ପୁଣି ତାପରେ ତାପରେ ପଛକୁ ପଛ ହେଇଗଲାଣି ସବୁ ବାହା ହବା ପାଇଁ।
ପିଢି ପିଢି ବାହାଘର ଚାଲିଛି ଆଉ।
ଆଉ ଘର, ନିଜ ଘର ଛାଡି ଆସିବା କେତେ କଷ୍ଟ ଯେ ଗୋଟେ ଝିଅଙ୍କ ପାଇଁ।
ଗୋଟେ ଝିଅ ହିଁ ଜାଣିଚି।
ମୁଁ ଜାଣିଚି ସେ କଷ୍ଟ ଟା।
ଆଉ ମନେ ଅଛି ନା? ଆମ ଭାତୁଆ ପୋଖରୀରେ ଯୋଉ ମାଛ ଧରା ହୁଏ?
ହଁ ହଁ।
କେତେ କେତେ ବଡ ବଡ ମାଛ କୁରାଢୀ ସାହାଯ୍ୟରେ ତାକୁ ହଣା ହୁଏ, ନାଇଁ କି?
ମଡିିଆ ହଁ ସେଦିନ ଆମେ ସବୁ ଯାଉ ସାଙ୍ଗ ହେଇ ସବୁ ଧରନ୍ତି ମାଛ ଧରନ୍ତି। ଆମେ ସବୁ ଦେଖୁ ଠିଆ ହେଇକି ଏତେ ସୁନ୍ଦର ଲା ଗେ, ପୁଣି ସାଙ୍ଗରେ ବାପା ଦାଦା ସାଙ୍ଗରେ ଯାଇକି ଆସୁ।
ହଁ ଗାଁ ରେ ବଣ୍ଟା ହବ। ରେ ଏ ମାନେ ଏତେ ମାଛ ଯେ ତିନି ଚାରି ଦିନି ତାକୁ ରଖି ଲୋକ ଖାଆନ୍ତି।
ହଁ ହଁ ମା ମନ ଯେଇ ଆମ ମାନଙ୍କ ପାଇଁ ବହୁତ ପରିଶ୍ରମ କରି ରୋଷେଇ ବି କରନ୍ତି, ଏତେ ଜଣକ ଘରେ ବଡ ପରିବାର ପାଇଁ କରିବା ଟା ତ ଛୋଟ କଥା ନୁହେଁ ନା।
ନା ବଡ ପରିବାର ବହୁତ ଜିନିଷ ରୋଷେଇ ହୁଏ ମା ମାନେ କଷ୍ଟ କରି କରନ୍ତି।
ବଢିଆ ଲାଗୁଥିଲା।
ହଁ ଆଉ ତମେ ମାନେ ଯୋଉ ବହୁତ ଚୋରି ଖେଳ ଆମେ ମାନେ ଦେଖୁ ବସିକି। ଗୋଡ଼ା ଗୋଡ଼ି ସେ କାଦୁଅ ବାଲି ମାଟିରେ ସେ ସେତେବେଳେ ବହୁତ ଭଲ ଥିଲା।
ଆଜ୍ଞା ଆଜ୍ଞା ହଁ ହଁ ଠିକ କହିଚନ୍ତି ଆପଣ। ସୁନ୍ଦର ଥିଲା ସେଦିନ, ଆଉ ସବୁ କଣ?
ତ ପିଲା ଖାଲି ମାନେ ଘର ଭିତରେ ପସିକି ରହୁଚନ୍ତି। ଆଉ ମାନେ
ଏବେ ସବୁ ଇଣ୍ଟରନେଟ ଯୁଗ ହେଇଗଲା ଖାଲି ମୋବାଇଲ ଫୋବାଇଲ ଧରିକି ଇଏ ହଉଛନ୍ତି ନହେଲେ ଆଉ କିଛି ନାହିଁ।
ପିଲା କାଇଁ ଗାଁ ଦାଣ୍ଡ କୁ କାଇଁ ଖେଳିବାକୁ ଯାଉଚନ୍ତି ଆଉ ଗାଁ ଦାଣ୍ତ ଖେଳିଆକୁ ଯାଉନାହାନ୍ତି ଘର ଭିତରେ ପସିକି ରହୁଛି ହଁ।
ଆମ ଇଏ କୁ ଆମେ ବଞ୍ଚେଇ ରଖିଚେ।
ହଁ ନାଇ ଆମେ ତମେ ହଁ ତମେ ସବୁ ପୁଣି ଶାଶୁ ଘରୁ ବାପା ଘରୁକୁ ଆାଇଲେ ଆ ଘରକୁ ଯାଉ ତା ଘରକୁ ଯା ଟିକେ କୋଉ ଜେଜେ ବାପା, ଜେଜେମା, ଦାଦା, ଖୁୁଡୀ ସେମାନଙ୍କ ପାଖକୁ ଯାଉଚ ତମେ ସବୁ ବୁଲିବା ପାଇଁ ଏବେକା ପିଲା କଣ ଯିବେ।
ନାଇଁ ନାଇଁ ଏବେ ଏବେକା ପିଲା ଘରୁ ବାହାରିବା ପାଇଁ ବି ମାନେ ତାଙ୍କୁ କଷ୍ଟକର ହେଇ ପଡୁଛି।
କଷ୍ଟ ଆହୁରି ଅଛି।
ଏବେ ବି ଗଲେ ବଣଭୋଜି କରୁଚେ, ସାଙ୍ଗ ହେଇ ମିଶୁଚେ, ହସୁଚେ, ଗପୁଚେ। ଆଈ ମା ଠାରୁ ହୋମ୍ ଆଗ କାଳିଆ ଆଗ କଥା ବି ସବୁ ଶୁଣୁଛେ। ମାଙ୍କ ଠାରୁ ବି
ଆଗେ ଯୋଉ ଗୁଲି ଖେଳ ଖେଳୁଥିଲେ ପିଲା। ଗୁଲି ଖେଳ ଖେଳୁଥିଲେ, ଗୋଡା ଗୋଡି ଖେଳୁଥିଲେ, ଲୁଚା ଲୁଚି କେତେ ପ୍ରକାର ଛକି ଶୂନ ଖେଳ, କେତେ ପ୍ରକାର ଖେଳ ଆଗେ ଛୁଆ ଖେଳୁଥିଲେ।
ହୁଁ ଠିକ୍ ଠିକ୍ କହିଛନ୍ତି। ଏବେ ଘରକୁ ଗଲେ ମା ହାତ ରାନ୍ଧ ଖାଇବା। ପୁଣି ତାଙ୍କଠୁ ବି ଆମେ କିଛି କିଛି ଜିନିଷ ଶିଖିକି ବି ଆସିକି ଏଠି ବି କରୁଛୁ। ସେ ଜିନିଷ ସବୁ ଚାଲିଛିଲା ଏବେ ଆଉ, ଏବେକା ଛୁଆ କଣ ସବୁ କରିପାରିବେ?
ନା ମ ଏବେକା ଛୁଆ ଆଉ କରିପାରିବେ। ମା ମାନେ ତ ଆଗେ ସେଇ କଲରା ଖାଇବେ, କଲରା ପତ୍ରକୁ ବି ବା ବାଟିକି ଚାଉଳ ଚୁନା ଦେଇକି କରିବେ ତେଲ ପକେଇକି ସିଏ ବି କେତେ ସ୍ଵାଦିଷ୍ଟ ଲାଗିବ। ଏବେକା ଖାଇବା କୋଉଠୁ ମଜା ଲାଗୁଛି ଖାଇବା ପାଇଁ।
ସେ ଆଗ ସବୁ ମସଲା ଆମେ ଏଇନା ଆମେ ଆଗେ ବାଟଣା ଶିଳାରେ ବାଟୁଥିଲୁ ଏଇନା ସବୁ ଗ୍ରାଇଣ୍ଡରରେ କରିଦଉଛନ୍ତି। ସେ ଯୋଉ ଶିଳର ଯୋଉ ବାଟଣ ଟା ତରକାରୀ ଯୋଉ ସଵାଦ ଦିଏ ଏନା କାହିଁକ ସେଗୁଡା। ଏଇ ସବୁ ଜିନିଷ ବସିକି ଭାବିବା କଥା ଆଉ କଣ ଆଉ କଣ ଖାଇଥିଲେ?
ଏ ଭାଇ ଚୁଡାମୁଣ୍ଡ ଖାଇକି ଆସିଥିଲି ଆଉ।
ମା ବାପା ସବୁ କଣ କରୁଛନ୍ତି?
ବାପା ମା ଘରେ ଅଛନ୍ତି।
ସବୁ ମଧ୍ୟାହ୍ନ ପାଇଁ ପ୍ରସ୍ତୁତ ହେଲାଣି ରୋଷେଇ।
ହଁ ରୋଷେଇ ମା ପ୍ରସ୍ତୁତ କରୁଥେ ମୁଁ ତ ନାହିଁ ଘରେ ପଛ ମୁଁ ଆଉ ଜାଣିନି।
ଆଉ ସ୍କୁଲ ସବୁ ଛୁଆ ଯାଇଛନ୍ତି ନାଇଁ।
ହଁ ସବୁ ଛୁଆ ସ୍କୁଲ ତ ଖୋଲିଲା ଆଉ ସବୁ ଛୁଆ ଚାଲିଲେ ଆଉ କଣ ଖ
ସେ ସ୍କୁଲ ବେଳରେ କେତେ ସୁନ୍ଦର ଲାଗେ ଆମେ ଯେତେବେଳେ ସ୍କୁଲ ଯ କେତେ ମଜା ହୁଏ କହିଲ। ଟିକେ ଲେଟ ରେ ପହଞ୍ଚିଲେ ସାର୍ ମାନେ ଯୋଉ ଭିତରେ ପାହାରେ ଦେଇ ଦିଅନ୍ତି। ତା ଦେହରେ ପ୍ରାର୍ଥନା ଆମେ ଯୋଉ କରୁ କେତେ ସୁନ୍ଦର ଲାଗେ। ରଷେ ସବ ଖାଇବାକୁ ସେ ଦିନ ଗୁଡା ଭାରି ଭଲ ଲାଗେ। ଏଇନା ସବୁ ସ୍କୁଲ ମାଧ୍ୟମରେ ହଉଛି କି ନାଇଁ କେଜାଣି। ଆମ ବେଳେ ତ ବହୁତ ସୁନ୍ଦର ଲାଗୁଥିଲା ସ୍କୁଲ ଯିବା। ପୁଣି ଆସିକି ମଝିରେ ମାଆ ତରନ୍ଦା ଖାଇଦେଇକି ପୁଣି
ତମ ଟାଇମରେ ଥିଲା ନା ସେଗୁଡା।
ହଁ ଆମ ଟାଇମରେ ଥିଲା ଆମେ ଘରୁ ସବୁ ଥାଳି ନେଇକି ଯାଉଥିଲୁ ଭାତ ଡାଲମା ଡାଲି ଏଇ ସବୁ ଖାଉଥିଲୁ ଆଗେ ତ ସୁନ୍ଦର ଲାଗେ ଖେଳ ହୁଏ। କବାଡି କବାଡି ମ୍ୟୁଜିକ ଚୟ ଆଉ ହଁ। ହୁଁ ସବୁ ଖେଳୁ ସୁନ୍ଦର ଲାଗେ ସେ ଦିନ ଆଉ ଆଉ ମନେ ପକେଇଲେ ଆଉ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
ହଉ ଆଉ କଣ ଘରେ ସବୁ ଦେହ ପା ଭଲ ଅଛି ତ।
ହଁ ହଁ ଆମ ଘରେ ସବୁ ଲୋକଙ୍କ ଦେହ ଭଲ ଅଛି ତମ ଘର କେମିତି ସବୁ ଅଛନ୍ତି।
ସ ଭଲ ଅଛନ୍ତି ଟିକ ପାଗ ଚେଜ ପାଇଁ ଟିକେ ଥଣ୍ଡା ଫଥଣ୍ଡା ପାଗ ପରିବ ପାଇଁ ଟିକେ ସମୟେେ ଥଣ୍ଡା ଫ ନଡ଼ା ଥଣ୍ଡା ହେଇଯାଇଛି ଆଉ। ଛତପତି ବି ଟିକେ ାନ ଆଜ୍ଞା ହ୍ୟାଲୋ ଆଜ୍ଞା। ଥଣ୍ଡା ହଁ ଔଷଧ ଔଷଧ ଔ ଦେଇଛି ଆଉ ହଁ ହଁ ଭଲ ସବୁ।
ହଁ ହଉ ଆଉ କଣ? ଉ ଶାଢୀ ଆଣିବାକୁ ଯିବା କଥା କହୁଥିଲେ ସମ୍ବଲପୁର ଶାଢୀ ଆଣିଲେ କି ନାଇଁ।
ନା ସେି ଆଣହବ ଆପଣ ତ ଆସିଲେନି କଣ କାମ ଥିଲା ମୋର ବି କାମ ଥିଲା ଆଉ ଯାଇନୁ ଆ ଭ ଯିବା ଆଉ।
ହଉ ନାଇଁ କାର୍ଯ୍ୟ ବ୍ୟସ୍ତତା ଯୋଉ ଟିକେ ଯାଇ ହଉନି ନା। ଦେଖିବା କେତେବେଳେ ସମୟ ବାହାର କରିକି ଯିବା ଯାଇକି ଆଣିକି ଆସିବା ଆଉ।
ଆପଣ ଏବେକଣ କରୁଛନ୍ତି? ଟିକେ ଟେଲର ଫେଲର ପକଉନାହାନ୍ତି ଟିକେ ବ୍ଲାଉଜ ଫ୍ଲାଉଜ ତିଆରି କରୁନାହାନ୍ତି। ମୁଁ ସବୁ ଗ୍ରାହକ ଯୋଗେଇଦେବି।
ନାଇଁ ମତେ ସେଗୁଡା ଆସେନି ମୋ ବଡ ଭଉଣୀ ମାନେ ଶିଖିଥିଲେ। ସିଲେଇ କରିବା, ଆଉ ସେମାନେ ସିକି
କହୁଥିଲେ ଆମର ଘର ପାଖରେ ଗୋଟେ କଳ ଘର ଅଛି, ଆମେ ସେଇଠି ଶିଖୁଥିଲୁ।
ଆମେ ଦେଖୁଥିଲୁ ଦେଖିଥିଲୁ ସେତେବେଳେ ଆଉ ମାନେ ଦେଖୁଥିଲେ, ଖାଉ ଖାଇବା ପାଇଁ ଦଉଥିଲେ ସେ ଯୋଉ ମହିଳା ଜଣେ ଆସିକି ଶିଖଉଥିଲେ, ତାକୁ ଆପଣ ଖାଇବା ଇବା ଦଉଥିଲେ ଦିନେ ଜଣକ ଘରେ ଦିନେ ଜଣକ ଘରେ ଖାଉଥିଲେ।
ଆ ଆମ ମା ଆମେ ଏତେ ସିଲେଇ ଶିଖିଲୁ, ଯୋ ଏତେ କଷ୍ଟ କଷ୍ଟ କଲୁ ଯେ ମାଆ ମାନେ ଖାଲି ଧୌଡ଼ି ଆସିକି ଆମକୁ ପାଣି ପିଆଇଦେଉଥିଲେ କିଏ ଆଣିକି ଖୋଇ ଦେଉଥିଲେ।
ହଁ ହେଲେ ତମେ ସେଟାକୁ କାର୍ଯ୍ୟରେ ଲଗେଇଲନି ନହେଲେ, ଏଇନା ଉ
ତ ନାଇଁ କାଯ୍ୟରେ ଆମେ ଲଗଉଚୁ ଆମେ ଟେଲର ଆଣି ପକେଇଚୁ। ଟିକେ ଟିକେ କରୁଚୁ ବେଶୀ କରିପାରୁନୁ ଆଉ ମନେ ପଡୁନି ଆଉ।
ଓହୋ।
ଘରର କାମରେ ବ୍ୟସ୍ତତାରେ ରହୁଚୁ ନା। ଛୁଆ କାମ, ଛୁଆ କାମ ବାପା ମା ସେବା ସବୁ ଠାକୁ ସେବା ସବୁ ଏସବୁ ଘର କାର୍ଯ୍ୟ ସବୁ କଲାବେଳକୁ ତା ଦେହରେ ପୁଣି ଗାଈ ଗୋରୁ ଭଲ ମନ୍ଦ ସବୁ କଲା ବେଳକୁ ଟାଇମ ହଉନି, ହଉ ଧୀରେ ଧୀରେ ଚାଲିଚି ଆଉ।
ହଉ ଦେଖ ଯଦି କରିପାରିବ ସମୟ ବାହାର କରିକି କରିବ ଆଉ।
ହୁଁ ଯା ଆପଣ ଶିଖୁନାହାନ୍ତି, ଟେଲର ଫେଲର ଶିଖନ୍ତୁ କରନ୍ତୁ?
ନା ମୁଁ ଶିଖିନି ଦେଖିବା କେତେବେଳେ ଯଦି ସମୟ ମିଳେ ଶିଖିବା ଆଉ କଣ।
ଶିଖିବାରେ କଣ ଅଛି, ସବୁ ଜିନିଷ ଶିଖି ହବ।
ଆଜ୍ଞା, ନହେଲେ ଆପଣ ଏଇନେ କଣ କରୁଛନ୍ତି? ପଢାପଢି ତଥା
ହଁ ଏଇ ପାଠ ପାଠ ପାଠ ପଢାପଢି ଚାଲିଛି ପରୀକ୍ଷା, ପରୀକ୍ଷା ଦବା ପାଇଁ ଆଉ।
ଉଁ ହୁଁ ଯାଅ ପରୀକ୍ଷା ଦିଅନ୍ତୁ ହେଇଯାଉ ମନ ଦେଇକି ବି ପଢନ୍ତୁ।
ହଁ, ଆଉ ତମ ପୁଅ ଖବର?
ଆମ ପୁଅ ଏଇନା ଟିଉସନ ସାର୍ କରୁଥିଲେ ଟିସନ ସାରକି ଗଲା। ଆଜି ସ୍କୁଲ ଯାଇନି ଟିକେ ପାଗ କୋହଲା ଦେଇଚି ତ।
ହଁ।
ତାକୁ ଥଣ୍ଡା ଫଣ୍ଡା ହେଇଯାଇଚି ସେଥିପାଇଁ ଟିକେ ସ୍କୁଲ ଛାଡିନି, କାଲି ଯିବ ଆଉ। ଏଇନା ଖେଳୁଛି ମୁଁ ତାକୁ ମୁଁ ତାକୁ ଗା
ତାକୁ ଟିକେ ଅଦା ତୁଳସୀ ପତ୍ର ରସ ଦିଅନ୍ତୁ, ସେ ଥଣ୍ଡା କଫ ଫପ କାଟିବ।
ହଁ ମୁଁ ଦଉଚି ଆପଣ କହିଥିଲେ ଯେମିତି ମୁଁ ଦଉଚି ଭଲ ଭଲ ସଜେସନ୍ ବି ଭଉଣୀ ମାନେ ସବୁ ଦଉଛନ୍ତି। ଥଣ୍ଡା ପାଇଁ ଏ ପାଇଁ ମୁ ଉପଦେଶ ଦଉଚନି ହଁ ସରି ଉପଦେଶ ମୁଁ କରୁଛି। ଆଜ୍ଞା ହଁ ଥାଂକ୍ୟୁ କହିଥିବା
ସମୟ ସମୟ ତ ହେଇଗଲାଣି ଆପଣ କାଟନ୍ତୁ ଫୋନ୍?
ଆଜ୍ଞା, ଆଜ୍ଞା, ହଁ ରଖୁଛି।
ହୋଉ।